ହଲୋ ହାଲୋ।
ହାଲୋ।
ହଁ।
ସୁପ୍ରଭାତ।
ହାଲୋ।
ହାଲୋ ହାଲୋ।
ହଁ କୁହନ୍ତୁ?
ମୁଁ କହିଲିି ସୁପ୍ରଭାତ।
ସୁପ୍ରଭାତ।
କେମିତି ଅଛନ୍ତି?
ଭଲ ଅଛି।
ଭଲ ଅଛି ଆପଣଙ୍କ ଘରେ ସବୁଠୁ ଭଲ ଅଛନ୍ତି।
ହଁ ଆପଣ ଭଲ ଅଛନ୍ତି?
ହଁ ମୁଁ ତ ଭଲ ଅଛି ଆମ ଘରେ ସବୁ ଭଲ ଅଛନ୍ତି। ଆଉ କଣ କରୁଥିଲେ?
ପାଠ ଘରାକୁ ଆସିଥିଲି।
ଓହୋ ଆପଣ ତାହେଲେ ପଡ଼ାପଡ଼ି କରୁଛନ୍ତି। ଓଁ ହଁ ମୋତେ ତ ସେ ସୁଯୋଗ ମିଳିପାରିଲାନି ପଢ଼ାପଢ଼ି କରିବା ପାଇଁ କାହିଁକ ନା ହଁ ସମସ୍ତେ ସୁଯୋଗ ମିଳେନି ପାଠଘାର ପଢ଼ିବା ପାଇଁ। ସେମିତି ମୁଁ ଗାଁର ରୁହେ ଗାଁ ରେ ବସବାସ କରେ ଆଉ। ଛୋଟ ମୋଟ କାମ କରିକି ଗାଁରେ ରୁହେ ଆଉ, ଆଉ ଆପଣ ତ ସହରରେ ରହୁଛନ୍ତି।
ହଁ ମୁଁ ସହରରେ ରହୁଛି।
ଓହୋ କିନ୍ତୁ ଗାଁ ରେ ଯୋଉ ମଜା ଲାଗେ ମତେ ଲାଗେନି ସହରରେ ସେଇ ମଜା ଅଛି। ଶୁଣା ଯାଉଛି ମୋ କଥା? ଗାଁ ରେ ମାନେ ଦେଖନ୍ତୁ ଗାଁରେ ମାନେ ଦେଖନ୍ତୁ, ଏବେ ଆମେ ସ ସକାଳୁ ଉଠିଲୁ ଠିକ୍ ଅଛି ନିତ୍ୟକର୍ମ ସରେଇଲୁ ଯେ ଆମେ ଯାହା କାମ ଦାମ କରିବୁ। ତାପରେ ବି ଯଦି ଆମ ଇଚ୍ଛା ହେଲା ନା ଗାଁରେ ଆମେ ପଳେଇବୁ ବଣଭୋଜି କରିବା ପାଇଁ। ପାଗ ଜଣା ଝରଣା ପାଖରେ ଗାଧା ପାଧା କରିକିନା ବୁଝି ପାରୁଚ ସହରରେ ସେ ଜିନିଷ ନଥାଏ ନା। ଆଉ ଟିକେ ଯଦି ଆମ ଯଦି ଗରମ ଏବେ କଣ ଚାଲିଛି ଗରମ ଦିନ ଚାଲି ଛି ହଁ କି ନାଇଁ, ହଁ। କିନ୍ତୁ ଏବେ ଆପଣଙ୍କ ଅଞ୍ଚଳରେ ମତେ ଲାଗୁଚି ଗରମ ହଉଥିବ। କିନ୍ତୁ ଆମ ଅଞ୍ଚଳ ଆମ ଅଞ୍ଚଳରେ ଏତେ ଗରମ ହୁଏନି ଆପଣ ଯଦି ଗରମ ହୁଏ କି ନାଇ?
ହୁଏ, ବହୁତ ଗରମ ହୁଏ।
ଓହୋ! ସେଇଆ ସେଇଆ କିନ୍ତୁ ଗାଁରେ ଏତେ ଗରମ ହୁଏନି ଆଉ। ଆଉ ଗାଁରେ ଯେ ଛୁଲୁଛୁଲୁ ପବନ ହେଲା ଆପଣଙ୍କ ଏ ସି ବିି କାମ କରିବନି। ଆପଣ କେବେ ଗାଁରେ ଗାଁ ଗ୍ରାମ ଅଞ୍ଚଳ ଆସଛନ୍ତି? ଆପଣ ତ ଥିବେ ନା କିଏ ସମ୍ପର୍କ ଲୋକମାନେ।
ହଁ। ଅଛନ୍ତି, ମୋର ଆଈ ଘର ଅଛନ୍ତି।
ହଁ ଯଦି ଯେ ଯେତେବେଳେ ଆପଣ ଆଈ ଘରକୁ ଯାଆନ୍ତି ଆପଣଙ୍କୁ କେମିତି ଲାଗେ? ବହୁତ୍ ଭଲ ଲାଗେ ବହୁତ୍ ଗାଁର ଚାଷ ବାସ ଭଲ ଲାଗେ। ସେଇଆ ସେଇଆ ସେଇଆ ସହରରେ କଣ କିନ୍ତୁ ଆମକୁ କେତେଜଣ କାମ କରିବା ପାଇଁ ରହିବାକୁ ପଡ଼େ। ନିଜେ କର୍ମ କ-କ-କ-କରିବା ପାଇଁ କିନ୍ତୁ ମୋ ଗାଁରେ ହିଁ କିଛି କରେ ମୋର ଗାଁରେ ହିଁ କିଛି କାମ କରେ, କିନ୍ତୁ ହଁ ଗାଁରେ କାମ କରେ ଗାଁରେ ହିଁ ରୁହେ। ମତେ ଗାଁ ଜିନଷ ଭଲ ଲାଗେ, ମୁଁ ଯାଏନି ଆମ ସବୁ ଗାଁ ଲୋକମାନେ ସବୁ ଯାଆନ୍ତି ସୁରାଟ ପଳାନ୍ତି। ମତେ ବି ଡାକିଥିଲେ ଯିବା ପାଇଁ ସୁରାଟ କିନ୍ତୁ ମୁଁ କହିଲି ନାଇଁ ନାଇଁ ମୋ ଗାଁ ରେ ହିଁ ଭଲ ଅଛି ମୋ ଗାଁରେ ସାନ ହଉ ଛୋଟ ମୋଟ କାମ କରିବି, ଜୀବନଯାପନ କରେ ଆଉ। ବୁଝିପାରିଲେ ମୁଁ କଣ କହୁଛି, ଆ ଆପଣ ଅଞ୍ଚଳକୁ ଥରେ ମୁଁ ଆସିଥିଲି ଆପଣଙ୍କ ଅଞ୍ଚଳରୁ ଯଦି ପୁରୀ ଆପଣ ଅଞ୍ଚଳକୁ ଥରେ ଆସିଥିଲି ମୁଁ ଆପଣଙ୍କ ଅଞ୍ଚଳକୁ ମୁଁ ଆସିଥିଲି ଥରେ। ଆପଣଙ୍କ ଅଞ୍ଚଳରେ ପୁରୀ ଉପମା ଯୋଉ ଲାଗେ ଆଉ କୋଉଠି ମିଳେନି ସେଇ ଜିନଷ ଟା। ଆପଣଙ୍କ କଣ ମତାମତ ସେ ଜିନଷ ନେଇକିନା।
ଆପଣ ଆସ
ଆପଣ ଆସନ୍ତୁ ଆଉଥରେ। ହଁ ନା ନା ସେଇ ଜିନଷ କହୁନି ମାନେ ମୁଁ ବହୁତ ଜାଗା ବୁଲିଚି କିନ୍ତୁ ଆପଣଙ୍କ ଅଞ୍ଚଳରୁ ଯଉ ପୁରୀ ଉପମା ଖାଇଚି ଆଉ କୋଉଠି ସେ ଜିନଷ ମିଳେନି।
ଆପଣ ଆଚାର, ପାମ୍ପଡ ଏ ସବୁ ଖାଇଚନ୍ତି କେବେ?
ହଁ ଆପଣଙ୍କ ଅଞ୍ଚଳକୁ ଆ ଚାର ପାମ୍ପଡ଼ ତ ପୁରା ଦେଶ ପ୍ରସିଦ୍ଧ। ମୁଁ ସବୁ ଖାଇଚି କିନ୍ତୁ ବେଶୀ ଖାଇନି ସୁଯୋଗ ମିଳେନି ମୋ ଗାଁରେ ରୁହେ କେବେ କେବେ ଗଲେ ମୁଁ ଖାଏ, କିନ୍ତୁ ଆପଣ ଭାଗ୍ୟବାନ ସେଇ ଜାଗାରେ ରହିକିନା ସବୁ ଖାଉଛନ୍ତି। ତ ମୁଁ ଆପଣଙ୍କ ଅଞ୍ଚଳ ଗୋଟେ ଜିନିଷ ଦେଖିଚି ମୋତେ କଣ ଭଲ ଲାଗେ ଜାଣିଛନ୍ତି ଆପଣଙ୍କ ଅଞ୍ଚଳର?
କଣ ଭଲ ଲାଗେ?
ଏବେ ଆମ ଅଞ୍ଚଳରେ କଣ ହୁଏ ଆମେ ନିଜେ ଏଠି ଭୋଜି ଫୋଜି କରୁ ଖାଉ ଠିକ୍ ଅଛି ଭଲ କଥା। କିନ୍ତୁ ଆପଣଙ୍କ ଅଞ୍ଚଳରେ ଯେତେବେଳେ ବି ନାଇଁ ଯୋଉ ପୂଜା ହୁଏ, ପର୍ବପର୍ବାଣି ହୁଏ, ସବୁବେଳେ ନା ଲୋକମାନେ ଭୋଗ ଦିଅନ୍ତି। ଭୋଗତ ଖାଇଥିବେ ଆପଣ? ହଁ। ହଁ ସେଇ ଜିନିଷ, ସେଇ ଜିନିଷ ଆମ ଗାଁ ରେ ଏତେ ହୁଏନି, କିନ୍ତୁ ସହରରେ ହୁଏ, ସବୁ ସହରରେ ହୁଏନି, ଆପଣଙ୍କ ଅଞ୍ଚଳରେ ସେଇ ହୁଏ, ବହୁତ ଭଲ ଲାଗେ, ମାନେ କେତେ ଯୋଉ ଯୋଉ ଥାଉଛନ୍ତି ବାହାରେ ପିଲାମାନେ ଯାଇ ପାଠ ପଢୁଛନ୍ତି ସେମାନେ ସେ ଭୋଜି ଖାଇ ଖାଇ ସବୁ ଅଛନ୍ତି, ମୋ ଗୋଟେ ସାଙ୍ଗ ଅଛି ସେ ସବୁବେଳେ ସେ ଜିନିଷ ଖାଏ। ହଁ, ହଁ ତ ସେମିତି ଭଲ ଲାଗେ ନା, ସବୁବେଳେ ଭୋଜି ଭ ଭୋଜି ହୁଏ ମାନେ ପ୍ରସାଦ ମିଳେ ସବୁ ସମୟରେ। ନା କଣ? ଆଉ ଗୋଟେ ଯାତ୍ରା ହୁଏ ଆପଣଙ୍କ ସହରରେ, ମନେ ପଡୁନି ସେ ଯାତ୍ରା ର ନାମ କଣ ହଁ ବୋଧେ ଠାକୁରଣୀ ଯାତ୍ରା ବୋଧେ। ସେ ସମୟରେ ସମସ୍ତେ ହଁ ହଁ ସେ ସମ ସମସ୍ତେ ମୋତେ ବାହାରେ ବୁଲି ବୁଲି ସବୁ ଖାଉଥାନ୍ତି, ମୋର ଟିକିଏ ଜାଣିବନି ସେ ବିଷୟରେ କିଛି କହିବେ
ହଁ
ହଁ
ଶୁଣନ୍ତୁ, ଭଗବାନଙ୍କର ଗୋଟେ ମାନେ କିଛି ଟାଇମିଙ୍ଗ ଅଛି। ହେଲା, ହଁ ହଁ ସମୟ ଅଛି ତ ଫାଷ୍ଟ ଶୁଭ ଗୁ ବୋଲି ଗୋଟେ ଆସେ, ମାନେ ମାଙ୍କ ପାଙ୍କ ଶୁଭ ଖୁଣ୍ଟି ବୋଲି ଗୋଟେ ଆସେ, ମାଙ୍କ ପାଖକୁ ଯ ହଁ ଶୁଭ ଖୁଣ୍ଟି ମାଙ୍କ ପାଖକୁ ସମସ୍ତେ ଯାଆନ୍ତି ହେଲା, ମାଙ୍କ ପାଖରେ କିଛି ପୂଜା ଆ ଯଜ ହୁଏ, ଶୁଭ କୁଣ୍ଟି ଆସେ, ମାନେ ମା ମାନେ ମା ଆସୁ ବୋଲି ଗୋଟେ, ଏମିତି ଗେ ସୁନିଶ୍ଚିତ
ମାନେ, ଆପଣ ଆରମ୍ଭ ଦିନ କହୁଛନ୍ତି
ହଁ, ଆରମ୍ଭରୁ, ଆରମ୍ଭରୁ ମାନେ ପନ୍ଦର ଦିନ ଥିବ
ଓ ମାନେ ଆରମ୍ଭ ହବା
ପନ୍ଦର ଦିନ ଥିବ, ମାଆଙ୍କର ଶୁଭ କୁଣ୍ଠ ଆସେ ଫାଷ୍ଟ ହେଲା, ସେ ସବୁ ପୂଜା ବିଧି ହେଇକି ପୁରା ବହୁତ ବଡ ଗଟେ ହୁଏ, ସବୁ କିଛି, ତାପରେ ତାପରେ ମା ପ ଆସ ଆ ଥିବେ, ଅ ସରକାର ରରୁ କିଛି ଯୋଜନା ନିଆ ହଉଛି, ପୋଲିସ ପାଇଁ ଯୋଜନା କରାହଉଛି, ଏ ସବୁ କରାହଉଛି ତାପରେ ସବୁ ପା ବଡେ ମାସିକି କେତେ ଦିନ ପୁରା କଣ୍ ଚାଲେ
କେତେ ଦିନ ହୁଏ ଆପଣଙ୍କ, ଏଇ ଯୋଉ ଏଇଟା ମା ଠାକୁର ଯାତ୍ରା। ମାସେ ହୁଏ, ମାସେ ଯାଏ ଆପଣ ସବୁ ନିୟମ ପାଳନ କରି ରୁହନ୍ତି।
ହଁ, ହଁ ତାପରେ ତା ସହିତ କିଛି ବି ବିଭିନ୍ନ ପ୍ରକାର ବାଘ ନାଚ
ହଁ, ହଁ, ସେ ଜିନିଷ ନା ବହୁତ ମାନେ, ମନ ସେଇ ଜିନିଷ ମେ ବହୁତ ଭଲ ଲାଗେ ଆପଣ ସେ ବାଘ ନାଚ, ଯୋଉ ବିଭିନ୍ନ ପ୍ରକାର ସେମାନେ ଯୋଉ ରଙ୍ଗ ବିରଙ୍ଗ ହେଇଯିବ, ହଁ ବେଶଭୂଷା ହେଇଯ ବାହା ବୁଲୁଥାନ୍ତି ନା ସେଇ ଜିନିଷ ବହୁତ ଭଲ ଲାଗେ।
ହୁଁ, ହଁ ସେଇଟା କିଛି କିଛି ଲୋକ ବ୍ୟବସ୍ଥା କରନ୍ତି, କିଛି ସରକାର ବ୍ୟବସ୍ଥା କରନ୍ତି, ଏସବୁ ଚାଲିଥାଏ।
ଆପ ଲୋକମାନେ ବହୁତ ଭଲ ନା, ସମସ୍ତେ କିଛି ନା କିଛି ମାନେ ବ୍ୟବସ୍ଥା କରୁଥାନ୍ତି। ଆଉ ଯୋଉ ଭକ୍ତ ମାନଙ୍କ ଦିନ, ହଁ ସେଇଆା ସେ ଆପଣ ଜାଗା ହୁଅନି ଯିବା ମାନେ, ଏତତ ଲୋକ, ଏତେ ଖାଇବା ରାତି ସାରା ଲୋକମାନେ ଭୁଲନ୍ତି ଖାଆନ୍ତି ପିଅନ୍ତି ସବୁ କର
ଏଇଟା ଏ ରାତିରେ ହିଁ କରାଯାଏ, ରାତିରେ ପୁର, ପୁରା ନାଇଟ, ରାତିର ରାତିରେ ସାରା ପୁରା ଆପଣ ଆସିକି ମାଙ୍କୁୁ ଦର୍ଶନ କରିପାରିବେ, ରାତି ସାରା ବୁଲି ପାରିବେ ଆପଣଙ୍କୁ ଖାଇବା ବ୍ୟବସ୍ଥା ବି ଦିଆଯାଇପାରେ, ଯାହାବ ଆପଣ ବୁ ତି ରାଖ ଆାର
ହଁ ସେଆ ସେଆ ସେଆ ମାନେ ସବୁ ଆପଣ, ବହୁତ ଆପଣ ସେଇ ଜିନିଷ ବହୁତ ଉପଭୋଗ କରନ୍ତି। ଅଧା ଲାଗୁଛି ମୋତେ ହଁ ସେ ଯାତ୍ରା ଆସିଗଲେ ଆପଣ ପୁରା ଉପଭୋଗ କରନ୍ତି, ଆପଣ ଘରେ ସବୁ ଆାନନ୍ତି ସେ ଯାତ୍ରା?
ହଁ ସବୁ ମୁଁ ମୋ ଫ୍ୟାମିଲି ସହ ପରିବାର ସହିତ
ତ ସେ ଓହୋ ନାଇଁ ଆପଣଙ୍କ ଯାତ୍ରା ଆରମ୍ଭ ହେଲେ ଏମିତି କିଛି ଆଇଁଷ ଫାଁସ ଖାଆ ନିରାମିଷ ଆମିଷ କିଛି ଥାଏ ନା କେମିତି କଣ ଥାଏ?
ନାଇଁ ଆପଣ ଯଦି ଆପଣ ଯଦି ଉପବାସ ରୁହନ୍ତି। ତ ମା ତାଙ୍କ ମା ଘରକୁ ଆସିଥିବେ ତ ଶେଷ ଦିନ ତାଙ୍କ ଶାଶୁ ଘରକୁ ଯିବେ। ତ ଶେଷ ଦିନ ଯୋ ହବ କିଛି ଘଟ ବୋଲି ଗୋଟେ ପୂଜା ହୁଏ।
ହ
ହେଲା ସେ ଘଟରେ ଆପଣ ତ ଗୋଟେ ଦିନ ଆଗରୁ ସବୁ ମାନେ ଉପବାସ ରହିବେ ଦିନ ଯାକ କିଛି ଖାଇବେନି ଦିନ ଯାକ କିଛି ଖାଇବେନି ରାତିରେ ହିଁ ଆପଣ ଘଟ ମାନେ ମା ଭଗବାନ ସହିତ ଯୋଉ ବୁଢ଼ୀ ଠାକୁରାଣୀ ଆସଛନ୍ତି ତାଙ୍କ ସହିତ ଆପଣ ପଛରେ ଦେବେ ମାନେ ଏମିତି ଘ ପୁରା ହଜାର କି ଦି ହଜାର ପୁରା ଘଟଯାଏ। ମାଁ ଙ୍କ ପଛରେ ଲୋକ କ ଯାଆନ୍ତି ଗୋଟେ ଛୋଟ କଳସରେ କିଛି ଭୋଗ ମାଁ ଙ୍କର ଭୋଗ ଭୋଗ ଭୋଗ ସହିତ ମିଶେଇକି ଯାଆନ୍ତି।
କୁଆଡ଼େ ଯାଆନ୍ତି ସେମାନେ?
ମାଁଆ ଙ୍କର ଶାଶୁ ଘରୁ ଛାଡ଼ିବା ପାଇଁ।
ଓ ମୋ ଶାଶୁଘର ଆଉ ତାଙ୍କ ନିଜ ଘର କେତେ ଦୂର ହବ ସେଇଠୁ?
ଏଇଠୁ ଗୋଟେ କିଲୋମିଟର ଦି କିଲୋମିଟ ହୁଏ ଭଗବାନ ପୁରା ସାହି ସାହି ପୁରା ପ୍ର ଥାନ କରିକି ଯାଆନ୍ତି ତାଙ୍କ ମାଁ ଆହୁରି ଆହୁରି ଗୋଟେ କଥା ଶୁଣନ୍ତୁ ତାଙ୍କ ମାଉସୀ ଘରକୁ ବି ଯାଆନ୍ତି ତାଙ୍କେ ସେ ପୋଡ଼ ପିଠା ଖାଇକି ଯାଆନ୍ତି।
ମାନେ ଆପଣ କହୁଛନ୍ତି ତାଙ୍କ ଘରୁ ତାଙ୍କ ଶାଶୁ ଘରକୁ ଯାଆନ୍ତି
ଫାଷ୍ଟ ମାଉସୀ ଘର ବି ପଡେ ମାଉସୀ ଘରକୁ ଯାଆନ୍ତି ଆଳତି ହୁଏ ପୁରା ତାଙ୍କେ ଭୋଗ ବିଥାନ୍ତି ତାଙ୍କର ଫେଭରାଏଟ୍ ମାନେ ସେ ପୋଡ ପିଠା ହେଇ ଥାଏ। ପୋଡ଼ପିଠା ଖାଆନ୍ତି ସେ ପୋଡ଼ପିଠା ମାନେ ଯୋଉ ସାଇଡ଼ରେ ଭକ୍ -ମାନେ ଭକ୍ତ ମାନେ ସେଇ ଲୋକଙ୍କୁ ବି ଦିଆଯାଏ ଆପଣ ଚାହିଁବେ, ମାନେ ମାଉସୀ ଘରକୁ କୁ ବି ଯାଇକି ଦର୍ଶନ କରିପାରିବେ।
ହଉ ସେମିତି କି ତ ମାଉସୀ ଘରେ କେତେ -କେତେଦିନ ରୁହନ୍ତି?
ମାଉସୀ କଲି-କଲି ଦିନେ ହିଁ ଯାଆନ୍ତି। ଆଉ ତାଙ୍କ ପାଖ ଆଉ କିଛି ଦିନ ମାଁ ପ୍ର ସାଇ ସାଇ ବି ପ୍ରସ୍ଥାନ କରନ୍ତି। ରଜା ଘର ବି ଯାଆନ୍ତି।
ଓହୋ ମାନେ ମାଁ ଆସିଲେ ତାଙ୍କେ ସେ ଯାହାବି ବା କେତେଦିନ କହିଲେ ଆପଣ ମାସେ ମାସେ ବୋଲି କହିଲେ କି? ମାସେ ମାସେ ପୂଜାଇ ତାଙ୍କେ ଭକ୍ତକୁ ଦର୍ଶନ ଦିଅନ୍ତି ଆଦା ଘର କୁ ଯାଆନ୍ତି ମାଉସୀ ଘରକୁ ଯାଆନ୍ତି ତାପରେ ଶେଷରେ ତାଙ୍କ ତାଙ୍କ ମାଁ ଆ ଘରକୁ ଯାଆନ୍ତି। ସେଇଆ କହିଲେ ନା ଏଇଟା ମତେ ଲାଗିଲା ଯେମିତି
ନାଇଁ ମାଁ ଘରକୁ ଆସିକି ମାଁ ଘରୁ ଆସିକି ପୁରା ଚାରିଆଡ଼େ ପ୍ରଶ ତିନି ଚାରି ଦିନ ରୁହନ୍ତି ରେଷ୍ଟ କରନ୍ତି ତାପରେ ରଜା ଘରୁ ଯାଆନ୍ତି ସାହି ସାଇ ପ୍ରସ୍ଥାନ କରନ୍ତି କି
ଓହୋ ମାନେ ମାଁ ଘରକୁ ମାଁ ଘରୁ ଗଲା ପରେ। ଓହୋ ତାହେଲେ ମାଁ ଘରକୁ କେବେ ଯାଆନ୍ତି ସେ ଜିନିଷ ମାନେ ଦେଖନ୍ତୁ ଭାବନ୍ତୁ ଆଜି ଆସି ଆଜି ମା ଅସି-ଆସିଲେ ଆଜି ଆରମ୍ଭ ହେଲା ଆପଣଙ୍କର ପର୍ବ ପର୍ବାଣୀ। ଠିକ୍ ଅଛି ତ ତାଙ୍କେ କେତେ ଦିନ ପରେ ମାଁ ଆ ଘରକୁ ଯାଆନ୍ତି?
ମାନେ ଯଦିନ ଡାକରା ପାଇଁ ଏଇଠୁ ଯାଏ ବାପା ଘର
ହୁଁ।
ତାଙ୍କେ ଫାଷ୍ଟ ମାଁଆ ଘରକୁ ହିଁ ଆସନ୍ତି ବାପା ମାଁଆ ଘର ଯିଏ ବାପା ମାଁଙ୍କ ଯେମିତି ଡାକରା ଯାଆନ୍ତି ସେମିତି ଫାଷ୍ଟ ଯାଆନ୍ତେ ତାଙ୍କ ଘରକୁ ଶାଶୁଘରଙ୍କୁ ଯିବେ ମାଁ ଙ୍କୁ ଧରିକି ଆସିବେ ବାପା ମାଁ ବାପା ମାଁ ଭାଉଜ ସବୁ ଧରିକି ଆସିବେ ତାଙ୍କର ଆସିଲେ ତାଙ୍କେ ତାଙ୍କ ମାଁଆ ଘରେ ରହିବେ। ତାପରେ ମାଁଆ ଘରେ କିଛି ଦି ଦିନ ତିନି ଦିନ ତାଙ୍କର ଶାନ୍ତି ଲାଗିଲା ପରେ ତାପରେ ସାଇ ସାହି ସାଇ ସାହି ବି
ଓହୋ ପଥମେ ମାଁଆ ଓ ପଥମେ ମାଁଆ ଘର ଯାଇକି ରହିବେ ତାପରେ ସାହି ସାହି ବୁଲିବେ ତାପରେ ଉଁମ ରାଜା ରାଜା ଘ ରାଜା ଘରକୁ ଯିବେ ତାପରେ ଆମର କଣ କହିଲ କୁଆଡ଼େ ମ ଶାଶୁ ଘରକୁ ଯିବେ ଆଉ ସେ ତାଙ୍କୁ ତାଙ୍କ ଘରକୁ ବାସ ଭବନ ପଳେଇ ଆସିବେ।
ଯୋଉଟା କି ମାସେ ମାସ ଶେଷରେ ତାଙ୍କେ ତାଙ୍କ ଶାଶୁ ଘରକୁ ଆଉ ଥରେ ପ ସ୍ଥାନ କଡ଼େଇବେ ଦି ବର୍ଷକୁ ଥରେ ହୋଉଛି।
ଓ ଦି ବର୍ଷରେ ଥରେ ହୋଉଚି ମୁଁ ଭାବୁଚି ସବୁ ପ୍ରତି ବର୍ଷରେ ଥରେ ହୁଏ। ଓହୋ ଦିଉରତ ଥର ହୁଏ ମାନେ ଏଇ ଏରା ଏଟା ଏମିତି ଲାଗିଲା ଯେମିତି ଜଗନ୍ନାଥ ମନ୍ଦିର ଯୋଉ ଯାଆନ୍ତିନି ନା ମାଉସୀ ଘରକୁ
ହଁ ହଁ ହଁ।
ଜାଣିଛନ୍ତି ଆପଣ।
ହଁ ସେତି ଭିତରେ କିଛି ରଥ ବି ଉଁ ବି ବାହାରେ। ଆପଣ ଜାଣିଚନ୍ତି ନାଇଁ ର
ମାନେ କୋଉ ରଥ କୋଉ କଥା କୋହୁଚନ୍ତି ଠାକୁରଙ୍କ କଥା।
ମାନେ କିଛି ହଁ ଠାକୁରାଣୀ ଯାତ୍ରାରେ ବିଁଛଣା ରଥ। ଆଉ ଆଁ ଫେମସ ମାଆ ମାନେ ମାଆପ୍ରଭୁଙ୍କର ପୁରାପୁରି ଜୀବନ ସେଇଡା ତାଙ୍କୁ ବେଶୀ ଇଛା।
ହୁଁ ରଥ ମା ତାଙ୍କର ତାଙ୍କ ରଥରେ ଯାଆନ୍ତି ମା ତାଙ୍କର ରଥରେ ଯାଆନ୍ତି ତାଙ୍କେ।
ନାଇଁ ରଥ ନାଇଁ ର ଗୋଟେ ସାହିରେ ବ୍ୟବସ୍ଥା କରିବେ ସବୁ ମାଆଙ୍କୁ ଡାକି ଆଉ ଆସିବେ। ତାେ ଡ଼ାକି ଆସିଲ ମା ଭଗବାନ ବି ଯାହା ଦେ ତାଙ୍କ ସାଇଙ୍କୁ ତାପରେ ରଥ ବାହାରେ ଆଉ
ଓହୋ।
ହୁଁ।
ବୁଝିପାରିଲି ବୁଝିପାରିଲି ମାନେ ବୋହୁତ ଭଲ ଲାଗିଲା ଆପଣଙ୍କ କଥା ଶୁଣିକି ତାହେଲେ ଏତେ ଭଲ ହୁଏ। ମୁଁ ଯଦି କେବେ ଯିବି ଆପଣଙ୍କ ଅଞ୍ଚଳକୁ ତାହେଲେ ମୁଁ କେ ମାନେ ମୁଁ ଏ ଜିନିଷ ମାସେ ମୁଁ ଭାବୁଚି କେବେ ମୁଁ ଉପଭୋଗ କରିବି। ମୁଁ ଯାଇଥିଲି ମୋର ଗୋଟେ ସାଙ୍ଗ ଥିଲା ଗୋଟେ ଝିଅ ସଙ୍ଗିନୀ ଥିଲା ମ ଦେଖେଇଥିଲି ସବୁ ଜିନିଷ ସବୁ ଜିନିଷ କିନ୍ତୁ ମତେ ସବୁ ଏ ସବୁ ଜାଣିନଥିଲି ମୁଁ ଏତେ କଥା ଆପଣଙ୍କ ସହ କଥା ହେଇକି ସବୁ ଜାଣିପାରିଲି ମୁଁ। ମୁଁ ଖାଲି ଯାଇଚି ହଁ ମୁଁ ଖାଇଚି। ସେ ବାଘ ଆଡେ ଟିକେ ଦେଖିଚି ମାଆ ପାଖକୁ ଯାଇଚି କିନ୍ତୁ ଆପଣ ଯେଉଁ କହିଲେ ଆପଣ ଯୋଉ ବର୍ଣ୍ଣନା କଲେ ବହୁତ ଭଲ ଲାଗିଲା। ତ ଯଦି ମୁଁ ତ ସୁଯୋଗ ପାଉନି ଯଦି କେବେ ସୁଯୋଗ ପାଇବି ଆପ ମୋ ଗାମ୍ ଗ୍ରାମରୁ ବାହାରିକି ଏଁ ତାହେଲେ ଆପଣ କେବେ ହେବ ତାହେଲେ ଏଁ ଏଁ ଏଁ ପର୍ବପର୍ବାଣୀ ନେକ୍ସଟ୍ କେବେ ହବ।
ଅଁ।
ଓଁ ମାନେ ଏ ବର୍ଷ ଟା ହେଇ ପାରିବନି କାହିଁକି ନା ଥରେ ହେଇଯାଇଥିଲା ନା କଣ ଦି ବର୍ଷ କୁ ଥରେ ହୁଏ ପରା ହଁଁ ହଁ। ତାହେଲେ ଆର ବର୍ଷ ହବ ଠିକ୍ ଅଛି ତାହେଲେ ମୁଁ ଆର ବର୍ଷ ଆସିକି ମୁଁ ଯୋଗଦାନ ଦେବା ପାଇଁ ଚେଷ୍ଟା କରିବି।
ଠିକ ଅଛି।
ମୋ ସହିତ ମିଶିକି ଆପଣ ଟିକେ ମତେ ପୁରୀ ଉପମା ଖୁଆଇଦେବେ ଠିକ୍ ଅଛି।
ଅଛି ଆଜ୍ଞା।